ହ ହା ଅ ହାଲୋ କଁ କରୁଚୁ?
ଏଇ ମୋ ପୁଅ କି ଧରିକି ବାହାରେ ବୁଲୁଚି।
ବର୍ଷା ହଉଛି?
ନାଇଁ।
ଆମ ଆଡେ ବର୍ଷା ହଉଚି। ଆଉ କଣ ଆଜି ରୋଷେଇ କରିଥିଲୁ?
ଖରା ବେଳେ ହେଇଥିଲା ଭାତ, ଡାଲି ଆଉ ଭଜା ଆଉ ବଡି ଚୁରା। ମାନେ ମୁଁ ଯୋଉଠି ଅଛି ସେଇଠି ବର୍ଷା ହଉନି ମୋର ସେଠୁ ଗୋଟେ କିଲୋମିଟର୍ ଦୂରରେ ଏତେ ଜୋରେ ବର୍ଷା ହଉଛି ସେଇଠି ପୁରା ଏ ସେ ଗଛ ଫଛ ଭାଙ୍ଗିକି ପୁରା ପଡିଚି କିନ୍ତୁ ମୁଁ ଆଇଥୁ ଗୋଟେ କିଲୋମିଟର ପରେ ଆଉ ବର୍ଷା ନାଇ
ଅ ହ। ଆଉ କଣ ଏଇନା ଏଇନା ଖାଇଛ ନା ଖାଇନ ଲ ମା ପୁଅ ଆଙ୍କ?
ନାଇଁ କିଛି ଖାଇନୁ ଏଇନିକା ବୁଟଡାଲି ବୋତରେଇଥିଲି ସେଇଟା ବରା କରିକିରି ଖାଇବୁ ଆଉଁ। ତୁ ସିଆଡେ ଯାଆନା ପଡ଼ିବୁ।
ତୁ କୁଆଡେ ହଜି ହୁଜା ଯାଇଥେ, ତୁ କୁଆଡେ ହଜି ଜି ହୁଜା ଗଲା ଭଳିଆ ଲାଗିଲୁ।
ଏତ ବ୍ୟସ୍ତ ଯେ ଟାଇମି ଗାଁ ଘରକୁ ବି କାଇଁ ଯାଉଚି ତେ ଯାଇ ପାରୁନି।
ଘରକୁ ବି ଯାଉନ?
ନା ଘରକୁ କାଇଁ ଏତେ ଯାଇ ହଉଚି ମୋ ପୁଅ ମୋତେ ଯୋଉ ହଇରାଣ କରୁଛି କୁଆଡେ ଯିବି।
ତୋ ପୁଅଟା ଖେଚଡ ଟାକି?
ବଳ ବିଛୁଆତି ଖାଲି ଖେଚଡ ନୁହଁ। ପର ଦିନ ପର ଦିନ ସନ୍ଧ୍ୟା ବେଳେ ଏ ଏ ତାକୁ ଧରିକିରି ମୁଁ ବସିଛି ମଟର ଦିଟା ଧରିଥିଲା ହେଲା ମଟର ନାକ କୁଣ୍ଡେଇ ହେଲା କି କଣ ହେଲା ସେଇ ହାତ ସେ ପୁରେଇ ଦେଲା ତା ନାକରେ ମଟର ସୁ ସିଧା ଯାଇକିରି ନାକ ଭିତରେ।
ହଁ।
ସାଙ୍ଗେ ସାଙ୍ଗେ ତ ତାକୁ ହସ୍ପିଟାଲ୍ ନେଲୁ ଏଇ ପାଖରେ, ଇଏ ଆସିକିରି ପହଞ୍ଚିଲେ, ତାକୁ ମୁଁ ଅଟୋ କରିକରି ନେଲି। ସେ ଡକ୍ଟର୍ ତାପରେ ବାହାର କଲା ଆସିଲି। ଆଉ ଗୋଟେ ଦିନ ମାନେ ଧେନ୍ ଧୂପକାଠି ଲାଗିଚି, ଧୂପକାଠି ଉପରେ ଯାଇକିରି ପାଦ ପକେଇଦେଲା।
ହଁ।
ଖେଣ୍ଡେ ତୁ ନ ଅନେଇକି ରହିପାରିବୁନି ତୁ ଏପଟକୁ ଆ, ଆଖି କଲୁ ମାନେ ସେ କିଛି ନା କିଛି ଗୋଟେ କରିଦେଇଥିବ।
ଓହୋ!
ଆଉ
ଆଉ ହ-ରଜ ସପିଙ୍ଗ ସଇଲାଣି?
ଆରମ୍ଭ ହେଇନି।
ମୋ ପୁଅ ଦି ଜଣ ଏଇ ଯାଇଥିଲେ ଚାରିଟା ରୁ ଖେଳିବା ପାଇଁ ଯେ ଆଇଲେ ଛଅଟାରେ ଏଇନା ଆଇଲେ। ଆସି ଫୁଣି ହେଇ ଯୋଉ ଝିଅ ଘର ଆଡେ ଯାଇଛନ୍ତି। ମୋର ଦିଟାଙ୍କ ଖେଚଡ ନାହାନ୍ତି ଲୋ ଆଣିଥିଲେ ପୁରା ସାଇଲେଣ୍ଟ।
ସାଇଲେଣ୍ଟ ହେଲେ ଭଲ ଏଇଟା ଏତେ ମେ ଗୋଟେ- ଛୁଆରେ ପୁରା ବାୟା ହେଇଯିବ ମଣିଷ।
ଖୋଇ ଦଉଛି ସେ ତାର ନିଜେ ତାକୁ ଦି ବର୍ଷ ପାଞ୍ଚ ବର୍ଷ ଚାଲୁଛି- ହଁ ନିଜେ ତାର- ଆ ହାତରେ ଖାଉଛି। ତାପରେ ଖୋଇଦେଲେ କେତେବେଳେ ଖାଉଛି କହୁଛି ମୁଁ ନିଜେ ଖାଇବି ତାପରେ ତା ଭାଇ ତାକୁ ଗଧେଇ ଦଉଛି। ସେ ତାର ଭୁଲଉଛି କିଛି ନାହିଁ।
ନାାଁ ହଉ ଭଲ।
ମତେ ଏ ସୁୂପ ଆଧାନ୍ ହେଲା
ମୁଁ ବହୁତ ହଇରାଣ ହଉଛି। ଏତେ ହଇରାଣ ସେ କରୁଛି, ମାନେ ମୁଁ ଖାଇ ପିଇ ବି ପାରୁନି।
ହଁ କି! ଝଡି ଯିବନି ତ!
ହୁଁ ହୁଁ ନାଇଁ ଏଇ ଅପରେସନ ପରେ ମୁ- ମୋଟ ହେଇ ଯାଇଥିଲି ପୁଣି ଏବେ ଟିକେ ଟିକେ- ଝଡି ଯାଉଛି ତାପରେ, ଚାଲିଛି ଆଉ ଏତେ ଯେମତି ପତଳା ଥିଲି ହେମତି ନାହିଁ।
ମାନେ ପୁଆପିଲା ହେଲା ଏ ଏଇନା ଯୋଉ ଟେନସନ ଟା ପଛରେ ଯୋଉ କହନ୍ତି ସେଇତି ପାଇଁ ତା ପାଇଁ ମୁଁ ଆଉ ଓ ଆପର ଟି ଟିକେ ଟିକେ ବର୍ଷା ହି ହଉଛି କାଲି ବି ଏତୋଳୁ ହେଇଥିଲା ଆଜି ବି ଏତୋଳୁ ହେଲା।
ନା ଏ ବର
ଆଉ ରାତିରେ କଣ ରୁଟି ଖାଉଚ ଲୋ?
ରୁଟି ହୁଁ। କେବଳ ଆଇଁଷ ଫାଇଁଷ‌ ହେଲେ ଭା ତ ରାତିରେ ନହେଲେ ଆଉ ସବୁବେଳେ ରୁଟି।
ଅ ହ। ତୁ ସବୁ ରୋଷେଇ ଶିଖିଥିଲୁ ନା ଲୋ?
ନା। ସେମତି ଟିକେ ଟିକେ ଆଉ ପୁରା ଶିଖିନଥିଲି।
କି ଗଲୁଣି।
ଏବେ ସବୁ ଶିକ୍ ସାଇଲିଣି।
ଘରେ କିଛି କରନୋ ତୁନା ମୋର ରାତିରେ ଆମର ସଜ ପ ପଖାଳ ଖିଆ ହଉଚି ଆମର ତ ସବୁବେଳେ, କେତେବେଳେ କେମି କାଁ ଭାଁ ରୁଟି ନହେଲେ ସବୁବେଳେ ସଜ ପଖାଳ। ମାନେ ଚଖାଳୁ ସଖାଳୁ ପଖାଳ ଭା ତ ବେଳାରେ ଗରମ ଭାତ୍ କା। ଆଉ ହେଲା ଏ ଏ ରାତିକି ସଜ ପୁଣି ସଜ ପଖାଳ ଏ ସନ୍ଧ୍ୟାଳୁ ସଖାଳୁ ଯାହା ଜଳଖିଆ ଫଳଖିଆ ଖାଉଚୁ ଆଉ।
ନା ଜଳଖିଆରେ ଖା
ରୁଟି ପୁଟ ଜଳଖିଆ ରେ ସଖାଳୁ ଯଦି ରୁଟି ଫୁଟି କରିଦେଲେ। ଖାଇଦେଲେ ଛୁଆ ଆମେ ଖାଇଦେଲୁ ପୁଣି ଦଶଟା ଏଗାରଟା ବେଳକୁ ପଖାଳ ଖାଇବୁ ଦିଇଟା ତିନିଟା ବେଳକୁ ଗରମ ଭାତ ଖାଇବୁ ପୁଣି ସନ୍ଧ୍ୟା ବେଳକୁ ଯାହା ଚାହା ଫାହା ହଉ କି ଜଳଖିଆ ହଉ ଯାହା ଖିଆ ହବ ପୁଣି ରାତି ଦଶଟା ବେଳକୁ ଭାତ ଭାତ ତା ପରେ ଯାହା ସନ୍ତୁଳା ହଉ ସା ଆମର ତ ଆଇଁଷ ଖାଉନୁ ସାଧା ଉପରେ ଯାହା ଆଉ।
ଆଇଁଷ ମାନେ କେହି ଖାଉନା ଭାଇନା ତୁ ଦି ଜଣ ଯାଙ୍କ।
ନା ମୁଁ ତ ଝିଅ ଦିନରୁ ଖାଉନି ସିଏ ବି ଖାଉନାହାନ୍ତି ମାନେ ବାହା ହେଇନଥିଲେ ସିଏ ବି ଖାଉନାହାନ୍ତି ତାପରେ ଛୁଆ ଦି ଜଣଙ୍କୁ ବି ଦଉନୁ।
ଏବାଇ ହୁଁ ହୁଁ ହୁଁ ତାମାନେ ସେମାନେ ଆଇଁଷ ଟେଷ୍ଟ କେବେ ଖାଇ ପାଇନାହାନ୍ତି।
ନା ଆମ ଆମ ଘରକୁ ଯେ କୁଣିଆ ମୈତ୍ର ଆସନ୍ତି ବି ଆମେ ଆଇଁଷ ଆଇଁଷ ତାଙ୍କ ପାଇଁ କରୁନୁ ସାଧା ଉପରେ ଯାହା ଆଇଟମ କରିବେ କରିଦବୁ କିନ୍ତୁ ଆଇଁଷ ଉପରେ କରୁନୁ। ଆଉ ଯା ଆମ ଝିଅ ଆସିକି ରହିଲା ଯେ ସିଏ ତାକୁ ଆମ ଆମ ଝିଅ ଆସ ଯୋଉ ରହେ ମାସେ ଦି ମାସେ ନେଖା ମାନେ ଆମର ଏଇଠ ତ ଟା କାଉଣ୍ଡା। ସେ ତାକୁ ହୋଟେଲ ନଁଯିବ ହୋ ହୋଟଲେ ଖାଇ ଦେଇକି ଆସିବ। ଆଇଁସ ଦିନେ।
ପିଆଜ ରସୁଣ ଖାଉ ଖାଲି ଆଇଁଷଟ ଖାାଉନି।
ହଁ ପିଆଜ ରଶୁଣ ଖାଉଛୁ କିନ୍ତୁ ଆଇଁସ ଖାଉନୁ। ଭାବୁ ଆସ୍ତେ ଆସ୍ତେ ସେଟା ବି ଛାଡିଦବୁ ହଁ ଭଲ।
ୟାଙ୍କ ଘରେ ମୋ ବାହାଘର ପୂର୍ବରୁ ଆଇଁସ ଆଇଁସ ହେତେ କରନ୍ତିନି ଇ ଯେତେଳେ ଖାଆନ୍ତି ବାହାରେ ଖାଆନ୍ତି ଆଇଁଷ ପଶେଇନବି ବର୍ଷକୁ ଚାରି ମାସ ଆମ ଘରେ ବିନା ପିଆଜ ରସୁଣ କିନ୍ତୁ ମୋତ ଆଉ ବିନା ଆଇଁଷରେ ତ ମୁଁ ରହିପାରିବିନି। ଯାହା ହେଲା ଆଇସ ଏବେ କରି କରି। ସବୁବେଳେ କଲେଣି। ଏ ବାବା ଗାଦି ସାଇଟ୍ ହୁଅ ସମସ୍ତଙ୍କ ଶାଶୁ ତ ଖାଇବେନି ଖାଲି ଆଙ୍କର ମୋର। ଆମ।
ଓହ ମାନେ ଜୋଇଁ ଖାଉନଥିଲେ ଆଗରୁ ନ ସେ ବାହାର ଖାଆନ୍ତି।
ପଶେନି ସେଇଥିପାଇଁ ଘରେ ତ ପସେନି କିଏ ବି ବନେଇବ ସେଇଥିପାଇଁ ହଉନଥିଲା ବାହାଘର ପରେ ଫାଷ୍ଟ ଫାଷ୍ଟ ସେମିତି ଛୁଆଁ ଅଛୁଆଁ ବହୁତ ବାରଣ ହେଲା ତାପରେ ମୁଁ। ପୁରୀ ପୁରୀ ହେଇଗଲାଣି ଆଉ କିନ୍ତୁ ଦୋ ଦିନ ଆଇଁଷା ହବ ରୋଷେଇ ଘର ଧୁଆ ଫୁଆ ଡ୍ରେସ ପ ଆଛା।
ଖାଇବା ମାନ ଲୁଗାପଡା ସବୁ ଚେଞ୍ଚ କର।
ହଁ ହ।
ବାହାରିଲେ ଖାଇବନି କେତେ। ଖାଇବନି କି ଏତେ ଦରଦ ବାହାର କରିବନି।
ହ୍ମେ ସେ ଜ ସେଗେଇ ଦଉଛୁ ଆଇଁଠ ଶେଷ ହେ ବା ମଗେଇ ଦଉଛୁ ଆଉ ସବୁବେଳେ ବାହାର ଦେଖନ୍ତୁ ବାହାରାରେ ସ ଇଚ୍ଛା ନା ନିଜେ ବନେଇକି କେମିତି ଖାଇବ? ଚଳେଇଛ କ ଖାୁ
ଆଉ କଣ କହିଲୁ ମାନେ ଆଇୁଷ ଆୟୁଷ ଏବେ କିନ୍ତ ଘରେ ନିଜେ ବନେଇ ଖବୁ
ହୁଁ ହୁଁ।
ହୁଁ ଭଲ। ଆଉ ବାହାରେ ବେଶୀ ମସଲା ତେଲ ପଡୁଛି ନା ଏ କାହିଁ କଣ? ଆଉ କଣ ହେଲେ ଟେଷ୍ଟ ଲାଗୁଥିଲା ଏବେ ତ ଟେଷ୍ଟି ହିଁ କିଛି ଲାଗୁନି।
ହୁଁ ହୁଁ।
ତୋ ପୁଅ ଖାଉଛି ନା।
ସେ ଖାଉଛି। ଆଇଁଷ ହେଲେ ଚିକେନ ଟା ଖାଉନି। କଣ କହିଲୁ।
କେବେ ଯାଇଥିଲୁ ଗାଁକୁ କେତେ କେତେ ମାସ ହେଲାଣି।
ଫେବୃଆରୀରେ ବଧେ ଜାନୁଆରୀ ଲାଷ୍ଟ ବେଳକୁ। ଗୋଟେ ଫଙ୍କସନ ଥିଲା ମାମୁ ଘରେ।
ହଁ ହୁଁ ହୁଁ ଆଉ ଏବେ ଯିବାର ପ୍ଲାନିଂ ନାହିଁ।
ନା ଏବେ ଆଉ କାହିଁକି ଯାଇକିରି ସେ ରଥଯାତ୍ରା ବେଳକୁ ଯଦି ଯିବି।
ତମର ଛୋଟ ଫ୍ୟାମିଲି ନା।
କୋଉଠି ଶାଶୁ ଘରେ।
ହଁ।
ହଁ ଖାଲି ଶାଶୁ ଇଏ ମୁଁ ତ।
ହଁ ପା ତମ ଘର ତତେ ବଡ ଫ୍ୟାମିଲି ଭଲ ଲାଗେ ନା ଛୋଟ ଫ୍ୟାମିଲିର।
ମତେ ଆଗରୁ ବଡ ଫ୍ୟାମିଲି ଭ ଭଲ ଲାଗୁଥିଲା ଯିଏ ଦେଖୁନୁ ଯିଏ ଯାହା ଭଲ ଯିଏ ଯାହା। ଖୋଜେ ତା ଓଲଟା ପାଏ। ଜଏଣ୍ଟ ଫ୍ୟାମିଲି ଭଲ ଲାଗେ ଯେ ପୁରା ଛୋଟ ଫ୍ୟାମଲି ପଳେ ବାବା ସାଇ ଥୋ।
ତୁ ଖୋ ତୁ ଖୋଜୁଥିଲୁ ବୋଲି ସେଥିପାଇଁ ପାଇଲୁ ଏମିତି ଆଉ। ମାନେ ଆମ ତ ଆମର ଯେମିତି ଫ୍ୟାମିଲିଟା ନା ସେମିତି ଆ ଖୋଜୁଥିବୁ ଆଉ।
ହୁଁ ଦେଖି ଦେଖି ଭଲ ଲାଗେ। ସେ ଯୋଉ-ଉ-ଉ ମାନେ ଆଙ୍କର ଅଛନ୍ତି ଦା ଦେଇ ଜେଠେଇ ସବୁ ଅଛନ୍ତି କିନ୍ତୁ ସମସ୍ତେ ସେମିତି ଯିଏ ଯୋଉ ଆଡେ ଚାକିରି କରିଛନ୍ତି ସେ ସିଆଡେ।
ଯେମିତି ଅମ୍ବାଗାନେ ଗୋଟେ ଗୋ ଗୋ ଗୋଟେ ବଖରା ନେଖା ଘର ଗୋଟେ ବଖରା ନେଖା ରୋଷେଇ ଘର ଆଉ ଙ୍କ ତ ଦୁଆର ଛୋଟିଆ ସେଇଥିରେ ଯଉ ମଜା ଖାଇବାରେ ନୁଣ ନଙ୍କା ଥାଉ ନ ଥାଉ କି ଦେଖିଲେ ବି ଲାଜ ସରମ କିଛି ନ ଥାମ୍। ସେଇଟା ହିଁ ଥିଲା। ସେମିତି ଆମର ଥିଲା ଗୋଟେ ଭଲ ଆଉ ଆଉ ଗୋଟେ ଦି ଗୋଟେ ଜିନିଷ ଥିଲା ଆଇଁଷ ଦିନେ ଆଇଷ ଯଉଦିନ ହ ହବ ନା ସେଦିନ ସମସ୍ତଙ୍କ ଘରେ ଟିକେ ତାଟିଆରେ ଟିକେ ଟିକେ ଦିଆହବ ତାପରେ ତମର ଖାଇବ।
ସେଇବା
ପା
ଆଉ ନା କିଛି ଉଁ-ଉଁ ଯଦି କିଏ ଘଲ ମାଉଁଷ କିଣିକିରି ରାନ୍ଧି କରିକି ଖାଇଦିଅ ନହେଲେ କୁକୁ ମାର
ହଁ। ଆଗ ତ ଦେଶୀ ମାନେ ମିଳୁଥିଲା। ତମ ଦେଶି ନା ସବୁ କିଣିକି ଆଣିଛନ୍ତି
ନାଇଁ ବେଶୀ ଏଠିକି କାଇ ମିଳୁଛିକି ମିଳିବ ଖୋଜିଲେ ମିଳିବ କିନ୍ତୁ ମୁଁ ଆଉ କାଇଁ ଦେଖିନି।
ହଁ ତାଙ୍କର ଆଉ କୁକୁଡା ଅଛି କି ନାହିଁ କେଜାଣି ହମ୍
ଦେନି ମ ନଷ୍ଟ କରୁଛି ପକେଇଦବ। ହୁଁ।
ଅଣ୍ଡା ଦଉଥିଲା କି କଣ କୁକୁଡ଼ା ତାଙ୍କର?
ଓହୋ ଏବେ ଆଉ ର ଖିଛନ୍ତି କି ନାଇ କେଜାଣି?
ହଁ ଥିଲା ଦିଦି ଦିଦି ତିନିଟା ନା ଖୁଡି କହିଲେ କହିଲା ହେରାକ ହେରାକ ମୁଁ ଏରା କରିପାରୁନି ଆ ବିକିକରି ଦେବି ସେ କରିଦେବି କହୁଥିଲେ ଥିଲା ତ
ବାବା ଆସେ ଏପଟକୁ ସେପଟେ ବହୁ ଗାଡି ଯାଉଛି ଏଇ ଘର ସାମ୍ନାରେ ଯେ ସେ ଖାଲି ଗେଟ ବାହାରକୁ ପଳଉଛି।
ଟାଉନ
ହୁଁ।
କେତେବେଳେ କେତେବେଳେ ସେ ଗାଁ ଗାଁ ମାନେ ପଚାରୁଥିଲା କହନି ପୁରା
ନାଇଁ ସାଇକେଲ ବାହାରକୁ ଆଣିନି ସନ୍ଧ୍ୟା ହେଲାଣି ଏବେ ଆଣନି। ହୁଁ।
ଆମ ଗାଁ ଲୋକଙ୍କୁ ଦେଖିବ ମାନେ ସେଇଠି ହିଁ ଥିବେ ଯେତେବେଳେ ମୁଁ ଗଲେ ସେଇପଟରେ ଗଲେ ମୁଁ ଯାହାକୁ ହେଲେ ଦେଖିବି।
ସାଇକେଲ ଆଣେନି, ସନ୍ଧ୍ୟା ହେଲାଣି।
ରାତି
ହଁ ନଉଛି ଆଠଟାକୁ ରହ ମୁଁ କରୁଛି